ହାଇ।
ଆଜ୍ଞା କୁହନ୍ତୁ ବର୍ତ୍ତମାନ କୁହନ୍ତୁ। ଏବେ ଯାହା କହିବେ ଭଲସେ ଟିକେ କଥା ହେଇଯିବା ତାପରେ ଦେଖିବା ଆଗକୁ କଣ ହଉଛି।
ଆଜ୍ଞା ଆପଣ ନାଁ ତ ନେବେନି ମୁଁ ପଚାରୁଛି ଆପଣଙ୍କର କେତେ ଜଣ ବନ୍ଧୁ ଏଇ ଏ ଆପଣଙ୍କ ଏଇ ଯୋଉ କାମରେ ଉପ ଉପକୃତ ହେଇଛନ୍ତି।
ବର୍ତ୍ତମାନ ତ ମୁଁ ଯେତିକି ହିସାବରେ ଦୁଇ ଚାରି ଚାରି ପାଞ୍ଚ ଜଣ ବନ୍ଧୁ ମଧ୍ୟ ଏଇ ସବୁ କାମ କରିକି ଉପକୃତ ହୋଇଛନ୍ତି।
ହଁ ଯେ କିନ୍ତୁ ଆପଣଙ୍କ ଆପଣଙ୍କ ଅନୁସାରେ ସେ ଯୋଉ ଆପଣଙ୍କର ଯୋଉ ସରଳ ବନ୍ଧୁ ସେମାନେ କରୁଛନ୍ତି କି ନାଇଁ?
ଆଜ୍ଞା ସରଳ ବନ୍ଧୁମାନେ ବି କରୁଛନ୍ତି ଆପଣ ଯଦି ଚାହିଁବେ ତାଙ୍କ ସହିତ ମଧ୍ୟ କାମ କରିପାରିବେ। ଆପଣଙ୍କ ଇଛା ଯଦି କହିବେ ମୁଁ ତାଙ୍କୁ ଆଜ୍ଞା।
ଆପଣ ଆପଣ ବୁଝିପାଇଲେନି ଆଉ କୋଉ ସରଳ ବନ୍ଧୁ କଥା କହୁଛି କହିଲେ। ଯିଏ କ୍ଵାର୍ଟରରେ ରହୁଥିଲା ଆଗରୁ।
ଆଜ୍ଞା ସିଏ ବି ମଧ୍ୟ କରୁଥିବେ ମୁଁ ବି ଜାଣିନାହିଁ ସେ ସବୁ ବିଷୟରେ।
ଆଜ୍ଞା ଆଜ୍ଞା ଆପଣ ମତେ ପଛରେ ନହେଲେ ଜଣେଇବେ ଜାଣିଲେ ଆଉ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁଁ ଯଦି ପଛରେ ଜାଣିଲି ତାହେଲେ ଆପଣଙ୍କୁ ନିଶ୍ଚୟ ଜଣେଇିବି। ମୁଁ କାଲି ନହେଲେ ଆପଣଙ୍କୁ ଜଣେଇ ଦଉଛି କାରଣ କାଲି ମୁଁ କାଲି ଯେହେତୁ ଯିବାର ଅଛି ମୋର ଏକ ଜାଗାକୁ ସେଠାରେ ତ କଥାବାର୍ତ୍ତା ଯେମିତି ହେଲେ କହିଲେ ମୁଁ ସେଠି ପଚାରିଦେବି ସେଏ ଯଦି କହିଲେ ତାହେଲେ ମୁଁ ଜଣେଇଦେବି ଆଉ।
ଓହୋ ଓ ନା ମତେ ଲାଗୁଛି ଆମର ଯୋଉ ସରଳ ସାଙ୍ଗ ଯିଏ ଏଇନା ପର ଦିନ ପରୀକ୍ଷା ଦେଇଥିଲା। ସିଏ କ ଦେଇନଥିବ ଯେ ମୋର ଯୋଉ ସାନ ଭାଇ ଭଳିଆ ହବ।
କେ ଜାଣେ ସେଟା ମୁଁ ଜାଣିିନାହିଁ ତାଙ୍କୁ ପଚାରିଲେ ଜଣା ପଡିବ ବର୍ତ୍ତମାନ ତ ମୁଁ ସେ ସବୁ ବିଷୟରେ କିଛି ଅବଗତ ନାହିଁ। ଆଉ ବର୍ତ୍ତମାନ ଆଜି ଦିନ ସାରା ଆପଣଙ୍କର ତ ବହୁତ ଭଲ କଟିଥିବ ମୋର ମନେ ହଉଛି।
ହଁ ସେମିତି ଯାଇଛି ଆଉ ଆପଣ କୁହନ୍ତୁ?
ବର୍ତ୍ତମାନ ତ ମୁଁ ବହୁତ ଭଲ ଅଛି ଦେଖାଯାଉ ଆଗକୁ କଣ ହଉଛି। ଆଉ ବର୍ତ୍ତମାନ ମୋ ଭାଇଙ୍କୁ ମଧ୍ୟ ମୁଁ ଔଷଧ ଦେଇ ଶୁଆଇ ଦେଇଛି। ସେ ବର୍ତ୍ତମାନ ଟିକେ ଦିନ ସାରା ଏପଟ ସେପଟ ହୋଇ ହାଲିଆ ହୋଇଯାଇଥିଲେ। ତ ବର୍ତ୍ତମାନ ସେ ବି ବିଶ୍ରାମ ନେଉଛନ୍ତି ମୁଁ ମୁଁ ମଧ୍ୟ ଏବେ ଯାଇକି ଖାଇକି ଆସିଲି ମୁଁ ବି ବର୍ତ୍ତମାନ ଏବେ ଟିକେ ମୁଁ ବିଶ୍ରାମ ନେଉଛି।
ଆଜ୍ଞା ଆପଣ ଏତେ ହାଲିଆ କାହିଁ ହେଇଯାଉଛନ୍ତି ଖାଆଇଲା କୁ?
ହାଲିଆ ଖାଇଲା ପରେ ହାଲିଆ ହୁଏ ନାହିଁ କିନ୍ତୁ ମତେ ଖାଇଲା ପରେ ଶୋଇବା ପାଇଁ ବହୁତ ଭଲ ଲାଗେ ତ ସେ ସେଥିପାଇ ଖାଇକି ଟିକେ ଶୋଉଛି ଆଉ।
ଆପଣ ଆପଣଙ୍କର ସେ ଯୋଉ ଘନିଷ୍ଠ ବନ୍ଧୁ ଭଳିଆ କଟକ ପୁରୀ ଯିବା ଆସିବା କଲେନି କି ଡେଲି।
ନା ନା ମୁଁ କଟକରୁ ମୁଁ ତ କଟକରେ ରୁହେ ନାହିଁ ସେ ବନ୍ଧୁ ମୋର କଟକରେ ରୁହନ୍ତି ସେ ସେଥିପାଇଁ ସେ କଟକରୁ ପୁରୀ ଯିବାଆସିବା କରନ୍ତି।
ଆଜ୍ଞା।
ଆଜ୍ଞା। ଆପଣଙ୍କ ପୁରୀ କେବେ ଯାଇନାହାନ୍ତି ବର୍ତ୍ତମାନ ତ ରଥଯାତ୍ରା ଆସିଲାଣି ଆପଣ ଯଦି ଇଛୁକ ଅଛନ୍ତି ତାହେଲେ ଏ ବର୍ଷ ତାଦ୍ଵରରେ ଆମେ ସବୁ ଯାଆନ୍ତେ ବୁଲାବୁଲି କରିବା ପାଇଁ। ଆପଣ ଯଦି ଇଚ୍ଛୁକ ଅଛନ୍ତି ତାହେଲେ କୁହନ୍ତୁ।
ଆଜ୍ଞା ଆଜ୍ଞା ଯାହା ଠାକୁରଙ୍କ ଇଚ୍ଛା ଆଉ।
ଆଜ୍ଞା ଠାକୁର ତ ଠାକୁରଙ୍କ ଇଚ୍ଛା କଣ ଆପଣ ଯଦି ଇଛା ହେବେ ତାହେଲେ ଠାକୁର ଆପଣଙ୍କୁ ନିଶ୍ଚୟ ଡାକିବେ। ଏତିକି କିନ୍ତୁ ଅସୁବିଧା ହବ ଯେହେତୁ ଆମେ ରଥଯାତ୍ରା ସମୟରେ ଯାଉଛେ ତ ଆମେ କିଛି ଏ ମାନେ ନା ଗାଡି ନେଇକି ଯିବା ନାହିଁ। କାରଣ ସେଠାରେ ଗାଡି ରଖିବାର ଅସୁବିଧା ବହୁତୁ। ଅଧିକ ହବ କାରଣ ଯେହେତୁ ଅତ୍ୟଧିକ ଲୋକ ସେଠାକୁ ଯାଇକି ପହଞ୍ଚିବେ ତ ଲକ୍ଷ ଲକ୍ଷ ଲୋକ ସେଠାରେ ଯାଇକି ଏକ ଏକଜୁଟ ହୋଇଥିବେ। ତ ଆମେ ଟ୍ରେନରେ ଯିବାଟା ଆମ ପାଇଁ ସୁରକ୍ଷିତ ଆଉ ସବୁଠୁ ଭଲ ହବ। କଣ କହୁଛନ୍ତି ଆପଣ ସ
ଆଜ୍ଞା ଆଜ୍ଞା ଆପଣଙ୍କର ପୁରା ଠିକ ଭାବିଛନ୍ତି। ଆଉ ଆପଣଙ୍କର ସେ ଯୋଉ କଟକ ପୁରୀ ଯିବା ଆସିବା କରନ୍ତି ସାଙ୍ଗ ସିଏ ଯିବେ କି ନାଇଁ?
ଆଜ୍ଞା ସିଏତ ସବୁବେଳେ ପୁରୀ ଯାଆନ୍ତି ତ ଏଥିରେ କିଛି ନୂଆ କଥା ନୁହଁ। ସେତ କଟକରୁ ପୁରୀ ସବୁବେଳେ ଯିବା ଆସିବା କରନ୍ତି। ଆପଣ ବାରମ୍ବାର ତାଙ୍କ କଥା କହୁଛନ୍ତି। କାହିଁ ତାଙ୍କ ପାଖରେ କିଛି କାମ ଅଛି ନା କଣ?
ନା ନା ଏମିତି ଖାଲି ପଚାରିଲି।
ନା ନା ସେମିତି କିଛି ଅସୁବିଧା ନାହିଁ। ଯଦି କିଛି କାମ ଅଛି ତାହେଲେ କୁହନ୍ତୁ ମୁଁ ତାଙ୍କ ସହିତ କଥା ମଧ୍ୟ କରଇଦେବି।
ଆଉ ଆପଣ ଆଜି ଏନେଚ ଆଡେ ଯାଇନାହାନ୍ତି କାମ କରିବାକୁ।
ମୁଁ ତ ଆପଣଙ୍କୁ ପୂର୍ବ କଲେ କହିଦେଇଥିଲି ଯେ ଏ ଯୋଉ ଖୁଣ୍ଟି କାମ କରିବ ମୁଁ ବର୍ତ୍ତମାନ ତିନି ଚାରି ବର୍ଷ ହବ ଛାଡି ସାରିଲିଣି। ଆପଣଙ୍କ ବଧେ ମନେ ରହୁନି ଆପଣ ଟିକେ ଡାଏରୀରେ ଲେଖିକି ରଖନ୍ତୁ।
ଆଉ ଆପଣଙ୍କ ଘନିଷ୍ଠ ବନ୍ଧୁ ଯିଏ ଆପଣଙ୍କ ଏଇ କାମରେ ଉପକୃତ କରୁଥିଲା। ସିଏ ଏଇନେ କଣ କଟକ ପୁରୀ ଯିବା ଆସିବାରେ ବ୍ୟସ୍ତ ଥିବେ କି ଏଇନେ ରାତିରେ।
ଆପଣ ବାରମ୍ବାର କଟକ ରୁ ପୁରୀ କାହିଁ ନାଁ ଧରିଛନ୍ତି କଟକ ରୁ ଭୁବନେଶ୍ୱର ବି କହିପାରିବେ। ପୁରୀରୁ ଭୁବନେଶ୍ୱର ବି କହିପାରିବେ।
ନାଇଁ ଏମିତି ପଚାରୁଛି ସିଏ ଏକିନା ବ୍ୟସ୍ତ ଥିବେ କି?
ନା ନା ବ୍ୟସ୍ତତା ନଥିବେ ଆପଣ ତାଙ୍କୁ ଯଦି ଚାହିଁବେ ବର୍ତ୍ତମାନ ବି ଫୋନ କରିପାରିବେ ଆପଣ କଲ୍ କରିବାର ଇଚ୍ଛୁକ ଅଛନ୍ତି କି ମୁଁ ଆପଣଙ୍କ ନମ୍ବର ଦେବି ଏଇନା ବର୍ତ୍ତମାନ।
ନା ନା ଆପଣ ନାଇଁ ଆପଣ ତାଙ୍କ ସାଙ୍ଗରେ ଘନିଷ୍ଠ ଭାବରେ ମିଶନ୍ତି ତ। ମୁଁ କବିଲି ଆପଣ ବି ଜାଣି ଥିବେ କାଳେ ସିଏ ବି କଟକ ପୁରୀ ଯିବାକରେ ବ୍ୟସ୍ତ ଥିବେ।
ନା ନା ସେ ବର୍ତ୍ତମାନ ବ୍ୟସ୍ତ ନଥିବେ ଆପଣ ସେଥିପାଇଁ କିଛି ଧ୍ୟାନ ଦିଅନ୍ତୁ ନାହିଁ ଦେଖନ୍ତୁ କଣ ହଉଛି ଆଉ ଆପଣ ବି ଖାଇବା ଖାଇବା ତ ସରିବନି? ଆପଣ ବର୍ତ୍ତମାନ ଶୋଇବାକୁ ଗଲେଣି ନା ଯାୟା ନାହାନ୍ତି।
ନା ନା ଆଜ୍ଞା ଆଜି ବ୍ରାଜିଲ ବର୍ଷେସେ ନରୱେ ଅଛି ଖେଳ। ଆଉ ପୋଯୁ ଫୁଟବଲ ବିଶ୍ୱ କପ୍ ତ ଦେଖିବାକୁ ଚେଇକି ଅଛୁ ଆମେ ସବୁ ଆଉ।
ମୁଁ କହୁଥିଲି ଯେ ମୋତେ ଟିକେ ସେ ଯୋଉ ମୋବାଇଲ ରେ ଦେଖିଥାନ୍ତି ସେ ମ୍ୟାଚ ଟା। ଆପଣ ଟିକେ ମତେ କିଛି ଲିଙ୍କ ଛାଡି ପାରିବେ କି?
ଆଜ୍ଞା ଆଜ୍ଞା ଆପଣ ସେ କଟକ ପୁରୀ ସାଙ୍ଗକୁ ବି ପଠେଇଦେବେ ସିଏ ସେ କ୍ କଟକ ପୁରି ଯିବାଆସିବା ନକରି ଖେଳ ଦେଖିଲେ ଟିକେ ତାଙ୍କର ଅ ବିକଶିତ ହବ ଚିନ୍ତାଧାରା।
ଆଜ୍ଞା ନିଶ୍ଚୟ ନିଶ୍ଚୟ ସେଟା ମଧ୍ୟ ମୁଁ କରିଦେବି। ଆପଣ ସେଥିପ୍ରତି ବ୍ୟସ୍ତ ହୁଅନ୍ତୁ ନାହିଁ। ଆଉ-ଉ-ଉ-ଉ ଆପଣ ଆଉ ମତେ ଟିକେ ଲିଙ୍କ୍ ଟା ଛାଡିଦେଲେ ମୁଁ ଟିକେ ବର୍ତ୍ତମାନ ବସିକି ଖେଳ ଟିକେ ଦେଖନ୍ତି। କାରଣ ବହୁତ ସମୟ ହେଲା ଦିନ ସାରା ଏପଟେ ସେପଟେ ହେଲଣି। ମୁଁ ବି ଟିକେ ଭଲ ଲାଗୁ ନାହିଁ। କାରଣ ଖେଳ ଦେଖିଲେ, ମତେ ଖେଳ ଦେଖିବା ପାଇଁ ବହୁତ ଭଲ ଲାଗେ। ଯେହେତୁ ଆଜି ବ୍ରାଜିଲ ବର୍ଷ ସା ହେଲା ଆ ଚିଲ ଭରସେସ୍ ନରର୍ୱେ ଅଛି ତ ମତେ ସେ ଖେଳ ଫିଫା ବିଶ୍ଵକପ ଦେଖିବା ପାଇଁ ବହୁତ ଭଲ ଲାଗିବ। ମୁଁ ମଧ୍ୟ ମଝିରେ ମଧ୍ୟ ମୁ ବ୍ରାଜିଲ ବରସେସ୍ ଜାପାନ ଦେଖିଥିଲି ସେଠାରେ ମଧ୍ୟ ବ୍ରାଜିଲ ବହୁତ ଭଲ ଖେଳିଥିଲେ। ଆପଣ ସେ ସବୁ ମ୍ୟାଚ୍ ଦେଖନ୍ତି ବୋଧେ?
ଆଜ୍ଞା ଆଜ୍ଞା, ମୁଁ ତ ଖେଳ ପ୍ରେମୀ ଆଉ।
ଆଜ୍ଞା ଆପଣଙ୍କ କଥାରୁ ହିଁ ଲାଗୁଛି ଆପଣ ଖେଳ ପ୍ରେମୀ ହୋଇଥିବେ ବୋଲି।
ଆଜ୍ଞା ଆଜ୍ଞା, ସାଢେ ଗୋଟେରେ ଖେଳ ଅଛି ଆପଣଙ୍କୁ ଆରାମରେ ମୁଁ ଛାଡିବି ଆଉ।
ଆ ନିଶ୍ଚୟ ନିଶ୍ଚୟ ସାଢେ ଗୋଟେରେ ଯେହେତୁ ଖେଳ ଅଛି ଆମେ କିଛି ସମୟ କଥା ହୋଇଯିବା। ବାରଟା ପରେ ଆପଣ ମତେ ଟିକେ ଲିଙ୍କଟା ଛାଡିଦେଲେ ମୁଁ ସାଢେ ଗୋଟେ ବେଳକୁ ଉଠିକି ସେ ସବୁ ଜିନିଷ ଦେଖିନେବି।
ଆଜ୍ଞା ଆଜ୍ଞା। ଆପଣ ଆଉ ଆପଣଙ୍କ ସାଙ୍ଗ ସାଙ୍ଗରେ କଟକ ପୁରୀ ନ ଯାଇ ଆପଣ ଖେଳରେ ଟିକେ ମନ ଦେବେ। ଆଜ୍ଞା। ଆଜ୍ଞା, ଆପଣ-ଅ-ଅ କୁଆଡେ ଯାଇଛନ୍ତି କି?
ନା ନା ଆପଣ ନେଟୱାର୍କ ଅସୁବିଧା ହେଲା ବୋଲି ସେଥିପାଇଁ ଆପଣଙ୍କ କଥା କିଛି ଶୁଭାଗଲା ନାହିଁ।
ଆପଣ କାଇ ଏମିତିଆ ନେଟୱାର୍କରେ ରହୁଛନ୍ତି।
ଆମେ ବି କଣ କରିପାରିବୁ ଆମ ଘର ଯୋଉଠି ଅଛନ୍ତି ସେଠିକି ରହିବା ରହିବାକୁ ପଡିବ ତ ସେଥିପାଇଁ ଯାହା ଘରେ ନେଟୱାର୍କ ଆସୁଛି ସେ ଅନୁସାରେ ଆମକୁ ଚଳିବାକୁ ପଡୁଛି ଆଉ।
ଆପଣ ଏ ନା ଘରୁ ବାହାରେ ପଳେଇ ନାହାନ୍ତି।
ଘର ବାହାରକୁ ରାତି ଏଗାରଟା ଯଦି ମୁଁ ବାହାରକୁ ବାହାରିକି ଯିବି ଘର ଲୋକ ଟିକେ ସନ୍ଦେହ କରିବେ ତ ସେଥିପାଇଁ ମୁଁ ଘର ବାହାରକୁ ବାହାରୁ ନାହିଁ ଯେହେତୁ ମୋର ଏକ କକ୍ଷ ଅଛି ମୁ ସେ କକ୍ଷ ଭିତରେ ବସିକି ଆପଣଙ୍କ ସହିତ କଥା ହଉଛି।
ଆପଣଙ୍କ ଘର ଆଗରେ ଯୋଉ ବୃକ୍ଷ ଅଛି, ସେ ବୃକ୍ଷ ଉପରେ ଚଢିକି କଥା ହଉନାହାନ୍ତି।
ଆଜ୍ଞା ଏବେ ରାତିରେ ଯଦି ସେ ବୃକ୍ଷ ଉପରେ ଚଢିଯିଵି ମତେ ଅ-ଅ-ଅ ସେଠାରେ ବହୁତ ପୋକ ଯୋକ ଅଛନ୍ତି। ସେଗୁରା ଦେହରେ ଲାଗିଯିବ ଯୋଉଟା କି ମତେ ବହୁତ ପ ମତେ ଭଲ ଲାଗିବ ନାହିଁ। ସେ ଠିକ ଅଛି କାମ ମୁଁ କରୁନା।
ଆପଣଙ୍କ ଘର ଗଳି ସାମ୍ନାରେ ଗୋଟେ ବିଶାଳ ଘର ଅଛି। ତାଙ୍କ ଛାତ ଉପରକୁ ପଳଉନାହାନ୍ତି।
ତାଙ୍କ ଛାତ ଉପରକୁ ମତେ କାଇ ସିଏ ରାତି ଏଗାରଟା ଯଦି ତାଙ୍କ ଛାତ ଉପରକୁ ଯିବି ମତେ ସେ ପାଟି କରିବେ ସେ ଥିପାଇଁ ମୁଁ ତାଙ୍କ ପାଖକୁ ଯାଉନାହିଁ। ହଉ ଠିକ୍ ଅଛି ତାହେଲେ ମ ବର୍ତ୍ତମାନ ମୁଁ ଫୋନ ରଖିଦଉଛି ଆପଣଙ୍କୁ ଆଉ କିଛି ସମୟ ପରେ ଆଉଥରେ ପୁନର୍ବାର ଫୋନ କରିବି ନହେଲେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।